ହଁ ସାଙ୍ଗ କଣ କରୁଥିଲ?
ସେଇଟା ଘର ସବୁ ଆସ
ଓଁ ହ ଆଉ କଣ ଚା ପାଣି ପିଇ ସାରିଲଣି
ହ ଆଚଛା।
ଓହୋ ଆଉ ସବୁ ଭଲ?
ହଁ ଚାଲି ଆଉ ସେ ହ କେଚିକଙ୍ଗ
ଆଚ୍ଛା ତମର ଅ ସେଠି ଘରେ ସମସ୍ତେ କେମିତି ଅଛନ୍ତି କି ପସ
ହଁ ଘରେ ସବୁ ଭଲ ଅଛନ୍ତି ଏଇ ଯାଇଥିଲି ପା ବୁଲିବାକୁ ମାମୁଁ ଘରକୁ ବୁଲ ବୁଲିକ ଆସେ ସାଙ୍ଗମାନୋନ ବି ସେ ସବୁ ବାହା ହେଇଯାଇଛନ୍ତି ଆସିଥିଲେ ଦିଟା ସାଙ୍ଗ ଆସିଥିଲେ ଯାଇଥିଲି ବୁଲି ଆସିଥିଲେ ଗାଧୋଇବାଙ୍କୁ କହିଲି। ଚାଲ ଯିବା ଆମେ ଗାଧେଇବା ପାଇଁ ମୁଁ କହିଲି ନା ମୁଁ ଗାଧେଇ ସାରିଲି ନି ଆଉ ଯିବିନି ମତେ ଟାଣିକ ନେଇଗଲେ ଦିଟା ସାଙ୍ଗ ନ ଚାଲ ଆମ ସାଙ୍ଗରେ ନଈକୁ ଚାଲି ଯିବୁ ଗାଦେଇ କରି ଆସିବି ପୁରା ନାଁ ମୁ ଯିବିନି ହଁ ଚାଲ ଆମେ ଆସିୁଛି
ନଈରେ ପାଣି ଅଛି
ହଁ ନଈରେ ପାଣି ଅଛି ଆଉ ପୁରା ଫୁଲ ପାଣି
ଭୁଲ କେମତୀ ବ
ହଁଁ ପୁରା ଫୁଲ ପାଣି ଅଛି ଆଉ ଗଲି ଗା ହଁ ଗାଧେଇ କରି ଆସିଲି ସାଉ ମଜାମସ୍ତି ହଁ ମଜାମସ୍ତି ହେଲୁ ଆମେ ତିନିଟା ସାଙ୍ଗ। ଆଉ ତାଙ୍କ ଛୁଆ ମ ବି ତାଙ୍କ ହଜବେଣ୍ଡ ସାଙ୍ଗରେ ଯାଇଥିଲେ ଛୁଆ ମାନଙ୍କୁ ପଠେଇ ଦେଇଥିଲେ ତାଙ୍କ ହଜବେଣ୍ଡ ସେ ଆର ସାଇଡ ରେ ଗାଧଉଥିଲେ ସେ ମମାନେ ଆମେ ଇଆଡେ ଅଲଗା ସୋଇଟା ଗାଧଉଥିଲୁ ଆଉ ଛୁଆ ମାନଙ୍କୁ କିଏ ନେଇକିରି ଆସିବ ଛୁଆ ମାନେ କୋଉଠି ଫାସିକରି ପଳେଇଗଲେ ଗଲା। ସେଥିପାଇଁ ମୁଁ ଆଣି ଛୁଆମାନେ ଆ ଆମେ ତିନିଟା ସାଙ୍ଗ ହଁ।
ସେଠି ବର୍ଷା
ହଁ ବର୍ଷା ଏଇଖାଣ ହେଲା ଆଉ ଏଇ ଚାରିଟା ବେଳେ ବର୍ଷା ପବନ ହେଲା ଆଉ ବର୍ଷା ବି ହେଲା ବିଜୁଳି ଘଡଘଡି ସବୁ ହେଲା ପୁରା ପାଖ ଆଖରେ ଯାଉ ଆଉ ବିଲ ମସ ସବୁ ଫେକ୍ ହେଇଗଲା ଧାନ ପାଇଁ ଟିକେ ଭଲ ହେଲା ଆଉ
ଆମର କିନ୍ତୁ ସୁୁଖା ଜାଗା ଁ
ହୁଁ ହୁଁ।
କାଲି ମେଘ ଢାଙ୍କିଥିଲା ବର୍ଷା ହେବାର ଥିଲା କାଲି ହେଲା ପରଦିନ ମେଘ ଆସିଲା ଟିକେ ବର୍ଷା ହେଲା ପାଞ୍ଚ ମିନିଟ
ହଁ। ହଁ ଆଚ୍ଛା।
ଗୁଲୁ ଗୁଲ ଗୁଲି ଅଛି ନା କେମତି?
ହଁ ଗୁଳି ଅଛି ନା ସେଥିପାଇଁ ତ ବେଶୀ ଗରମ ହଉଛି ଏ ବ ଚ ହେଲେ ବି ଗରମଟା ଛାଡୁନି। ମୁଁ ବର୍ଷା ହଉଚି। ଆଉ କେମିତି କଣ କରିବା କେ ବୁଝି ହଉନି ଏତେ ଗରମ ବି ଲାଗୁଛି ବ ହ। ହେଲେ ବି କିଛି ବର୍ଷା ହେଲେ ବି କିଛି ଲାଭ ମିଳୁନି ବର୍ଷା ହେଲେ ବି ସେମିତି। ଗରମ। କି ଯୁଗ ହେଇଗଲାଣି କେଜାଣେ?
ଚାଷୀ ମାନେ କରୁଛନ୍ତି।
ହଁ ହଁ। କଣ କରିବା ବର୍ଷା ହେଇନି ତମ ସିଆଡେ ସେଥିପାଇଁ ଚାଷୀ ମାନେ ଅପେକ୍ଷା କରିଛନ୍ତି ଆମ ଏଠି ଏତେ ବର୍ଷା ହେଇଯାଉଛି ଏତେ ଅସୁବିଧା ନାହିଁ।
ହୁଁ ହୁଁ।
ମଝିରେ ଯୋଉ ବର୍ଷା ହେଲା ଟିକେ ଟିକେ ପାଣି ହେଇଗଲା। ନହେଲେ ପୁରା ସୁଖି ଯାଇଛି।
ହୁଁ ହୁଁ। କଣ ପାଣି ପାଇଁ ଅସୁବିଧା ହଉଛ ନାଇଁ? ହୁଁ ହୁଁ ହ ବର୍ଷା ହେଲେ ଯାଇଁକରି ତମ ସେ ପାଣି ଯଦି ହବ ତ ହବ କହୁଛ ବର୍ଷା ହେଇନି ଆଉ ଆଉ ସାଙ୍ଗସାଥି ବା ଆ ସାଙ୍ଗସାଥି ସାଙ୍ଗେ କୋଉଠି ଯାଇନ ବୁଲିବାକୁୁ?
ଯାଉନ ଥରେ ଉ। ଭଲ ଭଲ ଆମେ ଆମ ପ୍ଲାନ ଗୋଟେ କରିଛୁ। ହଁ! କାଲି ପରଦିନ ଯିଵା ପାଇଁ ଯିବୁ ପୁରୀ। ପୁରୀ ଯାଇକରି।
ସାଙ୍ଗମାନେ ଗଲେ ପରା ଏଇଟା ପରଦିନ ଗଲେ ପୁରୀ ଯାଇଥିଲି। ମୋତେ
ହୁଁ ହୁଁ।
ସବୁ ସେ ହେଲା ପରେ ସେ ଦେଖଵା
ଆଚ୍ଛା ନାଇଁ ଆମେ ପ୍ଲାନ ଆମ ସାଙ୍ଗ ମାନଙ୍କ ସାଙ୍ଗ କଥା ହେଇଗଲାଣି। ଆମେ ସବୁ ପ୍ଲାନ କରିଛୁ ଯିବା ପାଇଁ ଆଉ ପୁରୀ। ପୁରୀ ଯାଇକରି ବୁଲିକରି ଆସିବୁ ସମୁଦ୍ର କୂଳରେ ଗାଧୋଇ ଗୁଧା କରି। ପୁରା ତିନି ଚାରି ଦିନ ରହି ଆସିବୁ। ଗୋଟେ ସପ୍ତାହ ରହିକରି ବୁଲିବୁ ବୁଲାକରି ଆସିବୁ ଆଉ। କେତେଦିନ ହେଇଗଲାଣି ଯାଇନୁ ଏଇ ପ୍ଲାନ କଲୁ ସବୁ ସାଙ୍ଗ ମାନେ ରାଜି ହେଇଗଲେଣି। ଆମେ ଖାଲି ପହର ଦିନ ଗାଡି ଗୋଟେ ରିଜର୍ଭ କରିବୁ ଆଉ ଯିବୁ।
ତମର ସେଠି ପାଖରେ ଅଛି ଆଉ।
ହଁ ଟିକେ ହଁ ଆମ ପାଖ ପାଖରେ ଅଛି। ଆମେ ହେ ହେଥିପାଇଁ ଗାଡି ରିଜର୍ଭ କରିଦେଲୁ ଆଉ ଯିବା ପାଇଁ ଆଉ। ମୁଁ ଥରେ ଭାବୁଛି ମୁଁ। ଏ ଇଏ ଆଉ ଥରେ ଯାଇଥିଲି କୋଉଠି କହିଲ ରତନଗିରି ଯାଇଥି। ଥିଲି ବୁଲିବା ପାଇଁ। ସେଠି ବୁଲିବୁଲା କରି ଆସିଲି ଭଲ ମଜା ସାଙ୍ଗସାଥି ମାନଙ୍କ ସାଙ୍ଗରେ ଯାଇଥିଲି।। ଭଲ ମଜା ହେଲା।
ବହୁତ୍ ଦିନ ଆଗରୁ ମୁଁ ଯାଇଥିଲି।
ଆଚ୍ଛା ଯାଇଥିଲ କି?
ହଁ ଯାଇଥିଲି ଆମେ ବହୁତ।
କଣ କଣ ଦେଖିକରି ଆସିଲ?
କାନ୍ଥ ଗୁଡାକ ମୁଁ ଦେଖିଲି।
ହଁ ହଁ।
କାନ୍ଥ ମାକ୍ସିମମ୍ ପାଞ୍ଚ ଫୁଟ ଚଉଡା ଥିବ।
ଆଚ୍ଛା।
ହଁ। ସେ ତ ମୁଁ ଦେଖିକି ଭାବୁଥିଲି। କେତେ ସେଥିରେ ଇଟା ଖର୍ଚା ହେଇଥିବ।
ସେ ବୌଦ୍ଧ ଯୁଗର ଅଛି ସେ କାନ୍ଥ ସବୁ। ଆ। ସେ ବହୁତ ଯୋଉ ରହୁଥିଲେ ସେମାନେ ସବୁ କାରିଗର ମାନେ ଥିଲେ। ସେମାନେ ସବୁ କରିଛନ୍ତି ଯାହା ସବୁ ସାଇ।
ଆଉ ସେ ଯୋଉ ଘରଟା ନାଇଁକି। ସେମିତି ଦେଖିକି ମାନେ ଆମ ଚାଇ।
ଉଁ ହୁଁ।
ଆଉ।
ଆଚ୍ଛା କଥା କହୁଥାଅ ଟିକେ ହଁ କହୁଥାଉ। ମୁଁ ଶୁଣୁଛି ହେଲା।
ହଁ ହଉ ହଉ। ଆଚ୍ଛା ସେ
କଥା ହଉଥା ମୁଁ ଶୁଣୁଚି।
ତଲେ ତଲେ ତ ଆଉ ଆହୁରି ଘର ହେଇପାରି
ମତେ ଏମିତି ଲାଗିଲା ତଲେ ଆଉ ଏଇ ଘର ଥାଇପାରେ। ଏଗୋଟେ ମାନେ ପାହାଡ ପରି ଦେଖି ପାହାଡ ଭିତରେ ମାଟି ତଲେ ବି ଘରେ ଅଛି କଣ ମାଟି ତଲେ ସେମାନେ ରହୁଥିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ବାବରେ
ହଁ କଣ କହୁନୁ ହଁ ବୁଝିଲି ସବୁ କଥା ହଁ ଯାହା କହିଲ ଠିକ କଥା କହିଲ ଯେ
ହୁଁ ହୁଁ ସେ ମୁଁ କଣ କହୁଥିଲି କି ମାଟି ତଲେ ଯୋଉ ଘର ଗୁଡାକ ପୋତି ହେଇକି ଅଛି ସେଠି
ରତନଗିରିରେ ସେଠି ଦେଖିଲେ ମାନେ ବା ତଲେ ଲୋକମାନେ ରହୁଥିଲେ ନା ପାହାଡରେ ରହୁଥିଲେପାହାଡ ଟା ନା ଧସି ଯାଇଛି।
ନା ସେ ଗୋଟେ ଉଞ୍ଚା ବିରାଟ ଗୋଟେ ଘର ଥିଲା। ସେସବୁ ଭାଙ୍ଗି ଯାଇଛି ଦୁଶୁଛି ନହେଲେ ବହୁତ ବଡ ବିରାଟ ଗୋଟେ ଥିଲା ଆଉ ଆମ ସମୁଦ୍ର। ସମୁଦ୍ରକୂଳରେ ଯୋଉ ଲୋକମାନେ ଆସୁଥିଲେ। ଆମ ସେ ଜାହାଜରେ ଯୋଉ ଆସୁଥିଲେ। ସେଠି ଗୋଟେ ଏ ଗୋଟେ ଝଣ୍ଡା ଥିଲା ହଁ।
ହ୍ୟାଲୋ ହ୍ୟାଲୋ ଆଉ ଗୋଟେ। ହଁ ଦେଖି ପାରିଲିନି ସେ ଯୋଉ ସେପଟେ ଏଇଟା ନାଇଁ କି। ତାଙ୍କର କଣ କହନ୍ତି କିରେ ଯୋଉ।
ଓ ହଁ ବୁଝିଲି ବୁଝିଲି ସେ ଯୋଉ ମାନେ ଆଗ ଯୋଉ ଯୁଗରେ ଯୋଉ ଇ- ଇଂରେଜ ମାନେ ଜଉ ଶାସନ କରୁଥିଲେ।
ନା ନା ଈଗ୍ରେଯେ ସା- ନାଇଁ ମାନେ ସେ ଯୋଉ ଏଇଟା ନାଇଁ କି ଆମ ଯ। ପୁରାତ ବିଭାଗ ସେଠି ଯୋଉ ସାମାନ ଗୁଡାକ ରଖା ହେଇଛି। ମୁଁ ସେଠିକି ଯାଇପାରିଲିନି ତମେ ଯାଇଥିଲ।
ମୁଁ ସେ ଘର ତ ସେ କାହାସହ ସେ ଭିତରକୁ ଆଉ।
ନା ହ ସେ ଭିତରେ।
ହଁ ହଁ ମୁଁ ଯାଇଥିଲି ସେ ଭିତରକୁ ଯାଇଥିଲି। ଦେଖିକି ମୁଁ କେବେ ହେ ଯାଇଥିଲି କୋଉଦିିନ ଯାଇଥିଲେ ହେଇଯିବ ଦୁଇ ହଜାର। ଏଗ୍ୟାର ମସିହାରେ ଯାଇଥିଲି। ଯୋ ମୋର ଏକ୍ଜାମ୍ ଯେ ସରିଲା ଆମ ଟ୍ୟୁସନ୍ ସାର୍ ମାନେ ଅଁଉଁ ଆଉ ଆମ ସରିଗଲା ନା ଆ ଲାଷ୍ଟ ଥିଲା ସାର୍ ମାନେ ନେଇକରି ଯାଇଥିଲେ। ଆମେ ଇସି ସ୍କୁଲ୍ ତରଫରୁ ଯାଇଥିଲୁ ସେଟା ବୁଲିବାକୁ। ସେଟା ଗୋଟେ ଘର ଭିତରେ ଆଁଗ ଯୁଗରେ ଯୋଉ ଲୋକମାନେ କେମିତି ରହୁଥିଲେ ତାଙ୍କର ପୋଷାକ କେମିତି ଥିଲା ଆଉ ସେ ହସ୍ପିଟାଲ୍ କେମିତି ଥିଲା ଆଉ ହସ୍ପିଟାଲ୍ ଯେ ଉଁ ନେଇକରି ଉଁ ଯାଉନଥିଲେ କି ଗୋଟେ ବେଡ୍ ବାଗିଆ ଯେମିତି ରହୁଚି ହଁ ସେ ସବୁ ଥିଲା ଆଉ ଆମ ଏଇଖିଣା ଆ ପୁଲିସ ବର୍ଦ୍ଦି ଆଗ ଆଗ କେମିତି ଥିଲା ହାପ୍ ପ୍ୟାଣ୍ଟ ପିନ୍ଧୁଥିଲେ ଆଉ ଉପରେ ପୁରା ଟୋପି ପୁରା ଡିବିରି ଯେମିତି ନାଇଁ କି ସେମିତି ଟୋପି ସେମାନେ ନାଲି ଏ ପିନ୍ଧୁଥିବେ ସବୁ ସବୁ ଅଛି।
ସେଟା ସେଟା ସେଇଟା ଯୁଗର ତାହେଲେ ସେଠି ରଖା ହେଇଥିବ। ଆମ ଯୋଉଁ ଉଁ -ଉଁ ଆଜାଦ୍ ହିନ୍ଦ୍ ଫୌଜ୍ ର ଥାଇପାରେ। କେମିତି ଗୋଲ୍ ଟୋପି ଥିଲା ନା ଲମ୍ବା ଟୋପି?
ଲମ୍ବା ଲମ୍ବା।
ଲମ୍ବା ଟୋପି ତ ଆଜାଦ୍ ହିନ୍ଦ୍ ଫୌଜ୍ ର ଥିବ। ହାପ୍ ପ୍ୟାଣ୍ଟ୍ ହାପ୍ ଆ ହାପ୍ ସାଟ୍
ହାଫ ସାଟ୍ ହାଫ୍ ପ୍ୟାଣ୍ଟ୍ ଉ ସେଟା
ଏ ହଲ୍ଦି ଏ ମାନେ ମାଟିଆ ରଙ୍ଗର।
ହୁଁ ହୁଁ ଏ ସବୁ ଅଛି ଆଉ ଉଁ -ଉଁ ଯେମିତି ଉଁ ଟିଏ। ଆମ ଏ ସେ ଯୁଗରେ ଯେ ରାଜା ସବୁ ରହୁଥିଲେ ଏ କୋଉଠି ଗାଧଉଥିଲେ ସେ କୂଅଁ ବି ଅଛି। ଆଉ ତାଙ୍କ ଖଟ ସବୁ ସବୁ ଅଛି ଯୋଉଥିରେ ବସୁ ଥିଲେ, ଖାଉଥିଲେ ସବ୍